ହାଲୋ।
ଜୟ ଗୁରୁ ମ୍ୟାଡ଼ାମ୍। ଜୟ ଗୁରୁ।
ହଁ ହଉ ହଉ ଆଉ କଣ କରୁଛ।
କଣ କରୁଛି ଏବେ ତ ଛୁଆ ଗଲେ ସ୍କୁଲ ନାସ୍ତା ଫାସ୍ତା ସରିଲା। ଆଉ ଏବେ ରୋଷେଇ ପାଇଁ ପ୍ଲାନିଂ ଆଉ।
ହ ହଁ ଏଇ ସ୍କୁଲ ଖୋଲିଲେ ସମସ୍ତଙ୍କର ସେଇ
ସମସ୍ତିଙ୍କର ସେଇ କାମ ଆଉ କଣ। ପାଞ୍ଚଟାରୁ ନଅଟା ହେଲାଣି ଜମା ମାନେ କାମ ସରୁନି ଆଉ। ସେଇଥିରେ ପୁଣି ଅଧା ଲୋକ ନାସ୍ତା ବି କରିନାହାନ୍ତି।
ସେଇୟା ପରା।
ନାଇଁ।
ହଁ ହଉ। ଆମର ସବୁ ସେଇ ଛତୁଆ ସବୁ ଖାଇ ଖୁଆ କି ଗଲେ ସମସ୍ତେ ଛତୁଆ ଖାଇକି ଗଲେ ଆଉ କିଛି ଏତେ ଇଏ ପାଇଁ ଆଉ କିଛି କରି ହେଲନି ସକାଳୁ। ଛୁଆଠୁ ଆରମ୍ଭ କରି ସମସ୍ତେ ଛତୁଆ ଖାଇଲେ ଆଉ ଟିଫିନ୍ ସବୁ ଫ୍ରୁଟସ୍ ନେଇକି ଗଲେ ଆଜି।
ଫ୍ରୁଟସ ନେଇକି ଗଲା ଆଜି।
ହଁ ବା ଆଉ ପାଗ ତ ରାତି ଯାକ ବର୍ଷା ହଉଥିଲା ରାତି ଯାକ ବର୍ଷା ହଉଥିଲା। ଏବେ ହେଇ ଟିକେ ମାନେ ବର୍ଷା ଖୋଲିଛି। ଖୋଲିକି ଯୋଉ ଟିକେ ଖରା ଦେଖେଇଲା ପୁଣି କଣ ପୁଣି କାଁଳେଇ ଦେଲାଣି। ପୁଣି ମାନେ ବର୍ଷା ଘୋଟି ଆାଇଲାଣି।
ସେଇ ଭଳିଆ ବି ହଉଛି।
ହଁ ବୋଧେ ଲଘୁଚାପ ଧରିଛି କି କଣ ବୋଧେ ଆଉ।
ହୁଁ ନାଇଁ ଏବେ ସିଜିନ୍ ଆସିଲାଣି ନା।
ହଁ।
ତାର ଦିନଟା ଆସିଲାଣି ଆଉ। ଯାହାହେଲେ ବି ଟିକେ ଟିକେ ହଉ ହଉ ହବ ରଥଯାତ୍ରା ଆସିଲାଣି।
ହଁ, ହଁ। ଆଉ ତୋମ ଗାଁକୁ ଯିବନି ରଥରେ?
ଗାଁକୁ କଣ ରଥ ତ ଏଇଠି ହଉଚି ଆଉ। ରଥରେ ଗାଁକୁ କଣ ଯିବ।
ନା ତତମ ଗାଁ ରେ ବହୁତ ବଢ଼ିଆ ହୁଏ ଆଉ।
ଭଲ ହୁଏ ଯେ କିନ୍ତୁ ଆମର ଏଇଠି ସବୁ ଅଛନ୍ତି। ପହଣ୍ଡି କରୁଛନ୍ତି ପରା।
ଓହୋ! ଯେହେତୁ ସମସ୍ତେ ଘରେ ଆଉ ସେଠି ଆଉ ଗାଁକୁ ଆଉ କଣ ପାଇଁ ଯିବ ନାଇଁକି?
ଆଉ କୋଉଠି ଯାଇ ହବ ଯେ।
ଓ ହୋ।
ପହଣ୍ଡି ହଉଚି ଆଉ ତିନି ଚାରି ଟାଇମ୍ ଲାଖା ଭୋଗ ଲାଗୁଛି।
ଓହୋ! ଆ, ଦେବତା ମାନେ ପୂଜା କର। ଦେବ ଦେବତା ଯୋଉଠରେ ଯୋଉଠି ଯୋଉଠି ବି ତୋମେ ଦେବ ତାଙ୍କୁ ଦେଖିବାକୁ ଚାହିଁବ ସେଇଠି ସୟମ ଇଶ୍ଵର ଆସିଯିବେ।
ହଁ ହଁ ନିଶ୍ଚିନ୍ତ।
ଆ, ରୋଷେଇବାସ କଥା ମୁଁ କିଛି ଚିନ୍ତା କରିନି ଏ ପର୍ଯ୍ୟନ୍ତ ଏଇ ଚାଲି ଚି ଗୋଟାଏ ପରେ ତ ଗୋଟାଏ କାମ ସରୁନି। ତାପରେ ଆଉ ଟିକେ ଯାଉ କରିବା। ଟିକେ ରହିଛି ତ ଏ ସାନ ପୁଅଟା ତ ତାକୁ ଟିକେ ଖୁଏଇବି ଖାଦ୍ୟ। ହଁ, ହଁ ତାପରେ ଦେଖିବା କଣ ରୋଷେଇ ଘରକୁ ଯିବି ଆଉ।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
ଆଉ
ନା ପରା ସିଏ ସବୁଠୁ ଲେଟ୍ ରେ ଇଏ ଏବେ ଉଠିଲା। ନା ପରା ଉଠି ନଥିଲା। ଏବେ ଉଠିଲା। ଏବେ ଉଠିକି ହେଇ ଏ ଖେଳୁଚି ଗାଡି ଧରିକି ଖେଳୁଚି। ମୋର ଇକୋ ହଉଚି। ମୋ ସାଉଣ୍ଡ ଟା ଡବଲ୍ ସାଉଣ୍ଡ କାଇଁ ଶୁଣିଲା ଭଳିଆ ଶୁଣା ଯାଉଛି ମୋତେ। ତୋମେ ଲାଉଡ୍ ସ୍ପିକର୍ ଅନ୍ କରିଥିଲ କି?
ନାଇଁ ତ ନର୍ମାଲ୍।
ଏଇ ମୋ କଥା ତୋମକୁ କ୍ଲିୟର୍ ଶୁଭୁଛି ନା
ହଁ, ହଁ ପୁରା କ୍ଲିୟର ଶୁଣା ଯାଉଛି।
ଓ ହୋ ନା ସେ ରେକର୍ଡିଙ୍ଗ ଟା କଣ ଅସୁବିଧା। ଓହୋ!
ଆଉ କିଛି ଖାଇନ?
ଏବେ ସାଙ୍ଗେ ସାଙ୍ଗେ ଉଁ, ଗେ-ପା-ତ ପୂଜା ସାରିକି ଆସିଲି ପାଣି ପିଇଲି। ପାଣି ପିଇ ନଥିଲି। ଏଇ ଗୋଟେ ସୁଗାର ଫ୍ରି ବିସ୍କୁଟ୍ ଧରିଚି।
ହୁଁ, ଓହୋ।
ମୋର ବି ଡାଇବେଟିସ୍ ବାହାରିଗଲାଣି ଜାଣିସନା ଭାଉଜ ତୋମେ?
ନାଇଁ ତ।
ଭାଉଜ କହିନାହାନ୍ତି ବୋଧେ ଆଉ।
ନା ନା ଏ ତ ବାପାଙ୍କର ସେଇଠୁ ବାହାରିକି ଆସିଲା ଯେ ମୁଁ ସେଇଟା ଶୁଣିଥିଲି। ଏଟ ଟା କେବେର?
ଏଇ ହେଇଗଲାଣି ତିନି ଚାରି ମାସ ହବ। ମାନେ ଉଁ, ବେଶୀ ନୁହଁ। ବର୍ଡର ଲାଇନ୍ ବର୍ଡର ପ୍ରି ଡାଇବେଟିକ୍ ଯୋଉଟା କୁହନ୍ତି ଆଉ।
ହଁ ନାଇଁ ନାଇଁ ବର୍ଡର ଡେଉଁଚି ମାନେ ଆଉ କଣ ଆମେ ଟିକେ ସତ୍ରକ ରହିବା ଆଉ।
ହୁଁ।
ନାଇଁ ଏଇ ଯୋଉ ଏମତି ଭା ତ ଭାତ କି ଅରୁଆ ଫରୁଆ ଏଇସବୁରେ ଟିକିଏ ଆଉ ନ ଖାଇଲେ ହେଲା ଟି କେ ମିଠା କୁ ସତର୍କ ହେଇଗଲା ଆଉ କାହିଁ ଦେଖୁଚ ମାନେ ଯେମିତି ବାପାଙ୍କୁ ଆମେ କେ ଏତେ ବି ବାଛୁଚେ ଆମେ ଯାହା ଇଛା ହେଲେ ବି ଖାଇପାରିବାନି ଆଉ ଟିକେ କାହିଁକି ସତର୍କ ରହିଗଲେ ଆମେ ସମସ୍ତିଙ୍କ କଥା ବୁଝିପାରିବା।
ହୁଁ।
ଏଥିପାଇଁ କି ସୁଗାର ଫି ବିସ୍କୁଟ୍ ଧରଚୁ।
ହୁଁ ସେଇ ସମୟ ରେ ଯୋଉ ଏକା ସାଙ୍ଗେ ସବୁ ବାହାଘର ସବୁ ପଡିଲାନି କି
ହଁ ହଁ।
ସବୁ ବାହାଘର ର ଯେତିକି ସବୁ ମିଠା ଖାଇଚେ ର ସଗୋଲା ବାହାଘରିଆ ରସୋଗୋଲା ସବୁ ବାହାରିଲା ଆଉ।
ସେପଟେ ଗାଁ ପଟେ ନାଇଁ।
ହୁଁ।
ନା ମ ସେମିତି କିଛି ନାଇଁ। ତାପରେ ବୟସ ଟିକେ ହେଲାଣି ମଝିରେ ମଝିରେ ଆମେ ଯେତିକି ଖାଦ୍ୟ ସବୁ ଖାଉଚେ। ଆଉ ସେଇ ଖାଦ୍ୟରେ କଣ ଖାଲି ମାନେ ଇଏ ନାହିଁ ସବୁ କଣ ପାରିଆ ସବୁ। ଉ ସବୁ ତ ତା ଭିତରେ ଯେମିତି ଆଳୁ ଗୋ ଗୋଟାଏ ଜିନିଷ ସେଟା ପୁରା ଡାଇରେକ୍ଟ ମନା ଆମେ ତ ଆଳୁ ନହେଲେ ବି ଖାଉନୁ। ସେଇଟା ତାରି ଭିତରେ ସବୁ ରହୁଚି ଆଉ କଣ?
ନାଇଁ ମ ଖାଦ୍ୟର ଅନିୟମିତତା ଆମେ ଯେତିକି ଆବଶ୍ୟକ ପେଟୁକୁ ଆମେ ତାଠୁ ଅଧିକ
ଅଧିକ ଖାଇଲେ କଣ ହବ?
ସେଇ ସମୟରେ ବହୁତ ବି ଭୋଜି ପଡିଲା। ଭୋଜିରେ ପ୍ରାୟ ଖୀ ଠିଆ ହେଇଗଲା ତ ଯୋଉଠି ଟିକେ ଛେନା ଖିରି ହଉଥିଲା ଟିକେ ଲୋଭ ସମ୍ଭାଳି ହଉନଥିଲା। ହେଟିକେ ଗୋଟେ କପ୍ ଖା ଦୁଇ କପ୍ ଏ ନ ଖାଦ୍ୟର ଅନିୟମିତତା ଆଉ ଆଉ କି ଏବେ ସବୁ ବନ୍ଦ ଏକାଥର କରେ ଆଉ।
ବନ୍ଦ ଆରେ ଇଏ ତ କପ ରେ ଦଉଛନ୍ତି ଏବେ ଆମର ବ ଫି ସିଷ୍ଟମ ଆଗୁରୁ ଗାଁ ରେ କେମିତି ଢାଳି ଦଉଥିଲେ ପୁରା।
ହଁ ହଁ।
ହେଲ୍ ଯେତେ ଖାଇବ ଏଇତ କପ୍ ରେ ସିଏ କୋଉ ପେଟୁକୁ ପାଉଛି ଯେ ସିଏ ଖାଲି ତା ଉପରେ ଆଉ ଟିକେ ନେଇ ଆସିବା କଥା।
ହଁ।
ଆହୁରି କଣ କରିବା।
ନାଇଁ ଏଥର ବନ୍ଦ କରିଦେଲି ବା ସବୁ ଭୋଜି ଯାଉଚି କିନ୍ତୁ ଜଷ୍ଟ ଗୋଟେ ଆଇଟମ ଗୋଟେ ରୁଟି ବାସ୍ ସରିଲା ସେତିକି। ଆଉ ଏତେ ମାନେ ହେବି ଆଉ ଖିଆଖୁଇ ନାହିଁ। ନା ଆଉ ଦେଖୁନି ସେଇ ଟିକେ ଆଇସ୍କ୍ରିମ ଆଡକୁ ଟିକେ ଦୁର୍ବଳତା ବୋଲି ଟିକେ ଦେଖି ଦଉଚି ଜଷ୍ଟ ଗୋଟେ ଦି ଚାମଚ ହେଇଗଲେ ବାସ୍ ସାରିଲା ସିଏ।
କଣ କରିବ ତମେ ବି ସେଇଟା ଖାଅ ମାଣ୍ଡିଆ। ମାଣ୍ଡଆ ଜଦି ରୁଟି ହଁ ଯଦି ରୁଟି କରିକି ନ ଖାଇବ ଯାଉ କରିଦବ। ଯାଉ କରିଦବ ଭଲ ଲାଗିବ ଆଉ ଅପା କଣ କରୁଛନ୍ତି?
ଶୋଇଛନ୍ତି।
ଧେତ୍ ଉଠିନାହାନ୍ତି।
ଶୋଇଛନ୍ତି। ହଁ ଉଠିକି ନିତ୍ୟକର୍ମ ସାରି ଫୁଲ ଆଣିକି ଯାଇକି ପଛ ପଟୁ ତା ତାପରେ ଛତୁଆ ଖାଇଲେ ଛତୁଆ ଖାଇକି ଶୋଇଛନ୍ତି ଆଉ।
ଏବେ ତ ରୋଷେଇ ସେଇପଇଁ ସେ ବା ଭାତ ଭାତ ବସେଇଛି ଡାଲମା-ଏ ଭାତ ହେଇଗଲାଣି ଅରୁଆ ହେଲା ଗରୁ ଭାତ ଅରୁଆ।
ହୁଁ ଆଜି ଗୁରୁବାର ତ ଆଉ।
ହଁ କାରଣ ସେପଟେ ସେ ଆସିବ ତ ଏବେ ମୁଁ ଦି ତିନି ଦିନ ଯାଉଥିଲି। ଆଉ ଏବେ ଆସିବ ତ ମୁଁ କଇଲି ଆଉ କିଏ ନେଇକି ଯିବ ଝିଅ ଆସିକି ସ୍କୁଲ ରୁ ଆଲା ବେଳକୁ ଆଉ- ମାନେ ଆସିବାକୁ ଇଚଛା କରୁନି ଆସିବ ତ ହିରୋ ଅଛି। ଛନ୍ତି ନା କଣ ଘରେ ନେଇକି ଆସିବ ମୁଁ କହିଲି ନେଇକଯିବ ସେ କଣ ଅସୁବିଧା ହେଇଛି ଭାତ କରିବନି ଭାତଟା ବି
ହଁ ହୋ ହ ଆ ଶୁ ସେ ଝିଅ ସେଇଠି ରହୁଛି ନା ଏଇଠି ରହୁଛି ଘରେ?
ନାଇଁ ଘରେ ରହୁଛି ସିଏ ଯିବା ଆସିବା କରୁଛି। ଆଉ ପଢିବାକୁ ଯାଉଛି ପୁଣି ରାକ ନଅ ଟା ବେଳକୁ ପଳେଇ ଆସୁଛି ଆଉ କାଲି ତ ଜେଜୁକୁ ଖାଇବାକୁ ଦେଲା ବେଳେ ପିଇସା ଆସିଲେ ସିଏ ଆସି ସିଏ ବି ଜଷ୍ଟ ଘରେ ପଇଚି ପିଇସା ଅଧାରରେ ଓଦା ହେଲେ। ନାଦିଲା ତ ବର୍ଷା ଆଉ।
ଆମର କାଲି ରାତି ବାରଟାରୁ ବର୍ଷା ଆରମ୍ଭ ହେଲା।
ରାତି ବାରଟାରୁ ତାହେଲେ ଏପଟେ ନଅଟା ରେ ହେଇଛି। ପୁରା ନଅଟା ଯେମିତି ଝିଅ ପସିଛି ଘରେ ଆଉ ଗୋଟେ ମିନିଟ୍ ଅଛି ପୁରା ନଅଟା।
ଉ ହୁଁ। ଆମର ଠିକ ତ ବାରଟା ପାଞ୍ଚେ ଦଶ ବେଳକୁ ବସିଥାଏ ତ ଟପ୍ ଟପ ଟପ୍ ଟପ ଶୁଭିଲା ମୁଁ କହିଲି ବୋଧେ ଘରେ କୋଉଠି ପାଣି କିଏ ଖୋଲିଦେଇଛି କଣ ଦେଖିଲା ବେଳକୁ ବାହାରେ ବର୍ଷା। ତାପରେ ତ ରାତି ଯାକ ଶୁଣୁଛି ବର୍ଷା ହଁ ହଁ ହଁ। ତାକୁ ତ ରାତି ଯାକ ଟପ୍ ଟପ୍ ଟପ୍ ଟପ୍ ଟପ୍ ଟପ୍ ଚାଲିଛି ପୁରା ସଖାଳ ଏବେ ପୁଣି କଣ ଘୋଟିକି ଆଇଲାଣି ତ ଦେଖାଯାଉ କଣ ହଉଛି?
ସବୁପଟେ ସେଇଆବୋଧେ କାରଣ ସେ ସେଇୟା କାରଣ ଏପଟେ ନଅଟା ରେ ହେଇଥିଲା। ଜଷ୍ଟ ଛାଡିଗଲା ପୁଣି ରାତିରେ ହେଇଛି ସକ୍ ଳେ ଓଳିଆ ଓଳି ଧୁଆଧୁଇ ସବୁ ହେଇଗଲା ପରେ ଟିକେ ଶୁଖି ଯାଇଛି ତଳ ଟା ପୁଣି ଘୋଡେଇକି ଆଇଲାଣି।
ହୁଁ।
ଛୁଆଙ୍କର କପଡା ମେଞ୍ଚେ ଥୁଆ ହେଇଛି। କିଛି ଶୁଖିନି ଆଉ ଏଇ ବର୍ଷା ଦିନ ତ ଏମିତି ଶୁଖିବନି ଆଉ। ସେଇଟା ମେନ ଗୋଟେ ଅସୁବିଧା ଆଉ।
ଏମିତି କଥା ଆଉ।
ଆଉ କଣ କରିଆ।
ନା ଏଇ ଅମ-ଭାଇ ଫୋନ୍ ଟା ଇଏ କରିଦେଇଛନ୍ତି ଆ ତାଙ୍କର ଖାଲି ବାରମ୍ବାର ଫୋନ ଆସୁଛି ଥୋଇ ଦେଇକି ଯାଇଛନ୍ତି ହଉ ତମେ କେତେବେଳେ ଆଉ ଥରେ ସମୟ ହେଲେ କଲ୍ କରିବ ଆଉ।
କିଏ ଅଛି? ରଖୁଛି।